ହ୍ୟାଲୋ, ହଁ ମ୍ୟାଡ଼ାମ୍, ଆଜ୍ଞା ମ୍ୟାଡ଼ମ୍। ହୁଁ, ହୁଁ ନମଷ୍କାର କଣ କରୁଛନ୍ତି?
ହଉ ଆୱାଜଟା ଆସୁଛି ନା ମ୍ୟାଡ଼ାାମ୍?
ହଁ ହଁ ଆସିଲା ଏବେ ଆସିଲା ଆସୁନଥିଲା, ତ କଣ କରୁଛନ୍ତି?
ଏଇତ ଏବେ ରୁଟି କରିଲେ ମ୍ୟାଡାାମ୍ ରୁଟି।
ଓହୋ, ଓହୋ। ଆଉ ଖାଇନାହାନ୍ତି? ମୁ କହିଲି ମ୍ୟାଡ଼ାମ୍।
ନାଇଁ ନାଇଁ ଖିଆ ହେଇନି, ନାଇଁ ନାଇଁ ଖାଇନି ମ୍ୟାଡ଼ାମ୍। ରୁଟି ଏବେ କରିସାରିଲୁ ଖାଇବୁ ଏହା ପରେ। ଗରମ ଏତେ ହଉଛି ନା ମ୍ୟାଡ଼ାମ୍ ସେଥିପାଇଁ ମାନେ ଖାଇବା ପାଇଁ ଭ ମନ କରୁନି ଏବେ।
ଏ ରୁଟି ଜମାବି ଖାଇବା ପାଇଁ ଇଚ୍ଛା ହଉନି, ଇଚ୍ଛା ହଉଛି ପାଣି ପଛେ ପିଇକି ଶୋଇ ପଡ଼ିବାକୁ ମାନେ ଖାଇବା ପାଇଁ ଟୋ ଟାଲି ଇଚ୍ଛା ହଉନି।
ରାତିରେ ତ ଜମା ଇଚ୍ଛା ହୁଏନି ମ୍ୟାଡ଼ାମ୍।
ତେବେ ଖାଇବା ତ ଖାଇବା କରିବା ପାଇଁ ବି ଇଚ୍ଛା ହଉନି ଖାଲି ବାଧ୍ୟରେ କରିବା କଥା, ହୁଁ
କାହିଁକି କି ଆମ ପେଟ ତ ଚାଲ ମାନିଯିବ କିନ୍ତ୍ ନ୍ତୁ ଅନ୍ୟର ପେଟ ତ ମାନିବନି କାନ୍ଦିବ ସିଏ ଫେର୍।
ହଁ ଆଉମ୍, ଆଉ
ଆଉ ଆପଣ ଖାଇସାରିଲେ?
ନାଇଁ ମୁଁ ଏବେ ଖାଇନି, ଏବେ କାମରେ ଟିକେ ମୁଁ ସେଇ ନଅଟା ଦଶଟା ଭିତରେ। ନଅଟା, ନଅଟା ଦଶଟା ଭିତରେ ଖାଇବି।
ଆଉ ଆଜି କଣ ହେଇଛି ମ୍ୟାଡ଼ାମ୍ ଘରେ? ମୋର ବି ସେଇଟା ନଅଟା ଦଶଟା ହେଇଯାଏ, ନଅଟା ଦଶଟା ହେଇଯାଏ।
ଅହଁ, ରୁଟି ଆଉ ସନ୍ତୁଳା ହେଇଚି।
ଆଚ୍ଛା! ଆଚ୍ଛା! ସନ୍ତୁଳା ହେଇଛି ଆଜି।
ହୁଁ, ମୁଁ ସେ ନଅଟା ଦଶ୍ ହଁ, ହଁ, ସେମତି ଭଲ ମାନେ ପାଟିକି ନ ଲାଗିଲେ କଣ ହବ ପେଟକୁ ତ ନିହା ତି ଦରକାର ନା ବେଳେ ବେଳେ ସବୁ ଖାଇବା ହଁ, ମେନ୍ ହେଲା ସବୁ ପନିପରିବା ଟିକେ ଦରକାର ପେଟକୁ ଖାଇବା। ଆଉ କଣ କରିବା, ତ, ହୁଁ। ନାଇଁ ମୁଁ ଆଟ୍ଟା ନଅଟା କରିଦିଏ ଏମ୍ ଟିକେ କାମ ଟିକେ ସାରିକି ତାପରେ ଯାଇ ଖାଏ ମାନେ ସିଲେଇ କାମ ଗୁଡ଼ା ଟିକେ ରହିଯାଏ ନା! ତ ମୁଁ ଟିକେ ସିଲେଇ ଫିଲେଇ ସାରିକି ତାପରେ ଯାଇକି ଖାଏ।
ଆଉ ମ୍ୟାଡାମ୍ ଆପଣ କଣ କଣ ସିଲ୍ ମାନେ ସିଲଉଛନ୍ତି କଣ କଣ? ଯେମିତି ଆପଣ ସୁଟ୍ ହେଲା ବ୍ଲାଉଜ୍ ହେଲା ଏସବୁ ତ ସିଲେଇ
ନାଇଁ ସ୍ଵିଟର ସିଲେଇନି ମାନେ ଏଁ ଏମିତି ବ୍ଲାଉ, ହୋ ହୋ, ଶୁଭିଲାନି ଠିକ୍ ସେ ହଁ। ହଁ ସିଲେଇ କରୁଛି ଆଉ ତାପରେ ବ୍ଲାଉଜ
ନା ଆ
ହଁ ହଁ ଆଉ ବ୍ଲାଉଜ ଛୋଟ ଛୁଆଙ୍କର ଯୋଉ ଫ୍ରକ୍ ଥାଏ। ତ ଫ୍ରକ୍ ଗୁଡା ସିଲେଇ କରେ ବ୍ଲାଉଜ ସିଲେଇ କରେ ଆଉ ଯାହା ଏମିତି ନର୍ମାଲ ଯିଏ ଯାହା ଦିଏ ସିଲେଇ କରିବା ପାଇଁ
ଆ ଯେମିତି ମ୍ୟାଡ଼ ମାନେ ଆମ ସାଇଜ୍ର ଯେମିତି ମ୍ୟାଡ଼ମ୍ ଆମେ କହିଲେ ମାନେ ଫ୍ରକର ଯେମିତି ଡ୍ରେସ୍ ଟା ହେଲା ନଲେ ଆ ଅନାରକଲି ଯେ ଥାଏ ମ୍ୟାଡାମ୍। ସେଟା ସେଇ ସବୁ ମାନେ ଫ୍ରକ୍ ସୁଟ ଯେ କହିବି ହେଲେ ମାନେ ଏମତି ପିସ୍ କ ପଡାକା ମ୍ୟାଡ଼ାମ
ହଁ ହଁ ହଁ ମୁଁ କରେ ହୁଁ କରେ।
ଠିକ ଅଛି ମ୍ୟାଡାମ ଆପଣଙ୍କ ଘରକୁ ତ ଯିବାକୁ ପଡିବ ହେଲା।
ହେଁ ହେଁ ହଉ ଆସିବେ ଏଇଟା ଗୋଟେ କଥା।
ହଁ ହଁ ନାଇଁ ନାଇଁ ଯିବାକୁ ହବ ଏବେ। ଆପଣଙ୍କ ସାଙ୍ଗରେ ଆପଏଣ୍ଟମେଣ୍ଟ ନେବାକୁ ପଡିବ। ତାପରେ ଆପଣଙ୍କ ପାଖକୁ ଯିବାକୁ ପଡିବ।
ନାଇଁ ମ୍ୟାଡାମ ମୋର ପୁରା କମ୍ପ୍ଲିଟଲି ହେଇଯାଇଥିଲା ମୁଁ ମଝିରେ ମାନେ ବନ୍ଦ କରିଦେଇଥିଲି ନା।
ଆଜ୍ଞା।
ଟିକେ ଏବେ ଏବେ ଷ୍ଟାର୍ଟ କରୁଛି ତ ଗୋଟେ ଗୋଟେ ଏମିତି ସିଲେଇ କରୁଛି। ଆ କଣ କହିଲେ ଡବଲ ଟାଇଟ ମାରିବା କି ତକିଆ ଅ ମାନେ ତକିଆ ଖୋଳା ହଉ। ବ୍ଲାଉଜ ବି କରୁଛି ପ୍ଲେନ୍ ବ୍ଲାଉଜ ହଉ ଟିକେ ଡିଜାଇନ୍ ଗୁଡା ଟିକେ କରିବାକୁ ଟିକେ କି ନା ମାନେ ବୋହୁତ ଦିନ ହେଲା ଛାଡି ଦେଇଥିଲି ତ ପା ପାଠ ପଢା ପରେ ପ୍ଲସ ଟୁ ରେ ଯାଇକି କରିଥିଲି ମାନେ ଶିଖୁଥିଲି ପ୍ଲସ ଟୁ ଶିଖିଲେ ଆଉ ତାପରେ ପ୍ଲସ୍ ଥ୍ରୀ ଶେଷ ହେଲାଣି ମନେ ଆଉ ଏତେ ଦିନ ଛାଡି ସାରିଲା ପରେ ଆଉ ମନ ପଡୁଛି ମନ ଅବଶ୍ୟ ଅଛି ଯେତିକି ଯାହା ମନ ଅଛି ଅଛି ନିଜେ ନିଜେ କରିଚାଲିଛି।
ଆଜ୍ଞା।
କରୁ କରୁ କମ୍ପ୍ଲିଟିଲି ହେଇଯିବ।
ଆପଣ ହେଲେ ଫ୍ୟାସନ ଡିଜାଇନିଂ ଟା କରନ୍ତୁ ନା ମ୍ୟାଡ଼ାମ ଟିକେ ଫ୍ୟାସନ ଡିଜାଇନି ଟା କରନ୍ତୁ। ଏଇଟା ଏବେ ଛଅ ସାତ ମାସ ଆପଣ ପୁରା ହେବିଟ କରି ନିିଅନ୍ତୁ ମାନେ ଯେମିତି ଛାଡି ଦେଇଛନ୍ତି। କହୁଛନ୍ତି ନା ଆପଣ ଟିକେ ସେଇଟା ହବିଟ କରି ନିିଅନ୍ତୁ ଆପଣଙ୍କର ପୁରା ମାନେ ବଢିଆ ହେଇଯିବ ନା ତାପରେ ଆପଣ ଫ୍ୟାସନ ଡିଜାଇନିଂ ର କୋର୍ସ କରି ନିିଅନ୍ତୁ କିଛି ଯେମିତି ଛଅ ମାସ ସାତ ମାସ ଯେମତି ହଉଛି ନା ମ୍ୟାଡମ। ଆପଣ ସେଇଟା କରନ୍ତୁ କମ ସେ କମ ନିଜର ଡିଜାଇନ ତ ଆପଣ କରିପାରିବେ ଆପଣଙ୍କ ନାଁ ରେ ଗୋଟେ ଡିଜାଇନ ତ ଆସିବ।
ଏତେ କଥା ତ ମୁଁ ଭାବିନି। ଏବେ ନିଜେ ନିଜେ ଜେତ୍ ମାନେ ସି ନାଇଁ ନାଇଁ। ମୁଁ ସେ କଥା କହୁନି ମାନେ ମୋ ନାଁ ହବ ବୋଲି ମୁଁ ସେଇଟା ଭାବିନି ଭାବିଛି ମୁଁ ଆଗକୁ କେମିତି ଭଲ ସିଲେଇ କରିବି।
ମୁଁ ତ କହୁଛି ନା ଆପଣଙ୍କ ନା ହେଇଯିବ ହେଇଯିବ ମାନେ ହବ।
କିନ୍ତୁ ନା ହବ କି ନାଇଁ ସେଇଟା ତ ଭଗବାନଙ୍କ ଉପରେ କଥା।
ହବ ନାଇଁ ନାଇଁ ହବ। ଆପଣ ଚେଷ୍ଟା କଲେ ସବୁ ହବ କାହିଁକି ଆପଣ ଦେଖନ୍ତୁ ଯାହା ବିି ହଉ ଆପଣଙ୍କ ପାଖରେ ସେଇ ଗୁଣ ଟା ଅଛି ନା ଆପଣ କରୁଥିଲେ ଯାହାବି ହେଲା ପାଠ ପଢା ହେଲା ଇଏ ହେଲା ଛାଡିଲେ ଫିରି ଆ ଆପଣ ସେ ଜିଣିଷଟାକୁ କରୁଚନ୍ତି ନା ତ ସେଇଟା ଆପଣଙ୍କର ମ୍ ମାନେ ଆପଣ କଷ୍ଟ ତ କରୁଚନ୍ତି ନା କି ହଁ ମୁଁ ଏଇ ଜିନିଷ ଟା କରୁଥିଲି ତ ମୁଁ ଏଇଟା କରେ। ଟ୍ରାଏ ତ କରୁଚନ୍ତି ନା ଆପଣ ଚେଷ୍ଟା କରୁଚନ୍ତି। ତ ସେଇ ଜିନିଷ ଟା ବିଫଳ କେମିତି ହେଇଯିବ ସେଟା ସଫଳ ହିଁ ହବ।
ତାପରେ ମ୍ୟାଡାମ୍ ମୁଁ କଣ କହିଲେ ମାନେ ମୋ ଛୋଟବେଳେ ଯେତେବେଳେ ମାନେ ଏମିତି ଏଁ ପାଠ ପଢା ଟାଇମ୍ ରେ ଥିଲା ସ୍କୁଲ ଟାଇମ୍ ରେ ତ ମୁଁ ଏମିତି ଯେତେବେଳେ କଣ୍ଢେଇ ମାନଙ୍କ ପାଇଁ ଡ୍ରେସ ଫ୍ରେସ୍ ସବୁ ହାତରେ ନିଜେ ନିଜେ ସିଲେଇ କରେ। ହାତରେ ସିଲେଇ କରେ ନ ନାଇଁ
ଚି
ହୁଁ ସାଇଟ୍ ରେ ଗୋଟେ ଥିଲା କଣ କହିଲେ ଟେଲର ଦୋକାନ ଥିଲା ତ ମୁଁ ସେଇଠି ତାଙ୍କଠୁ ଟିକେ ଟିକେ ଏମିତି ଦିଏ ଆଣ୍ଟି ମୋ ପାଇଁ ସିଲେଇ କରିଦିଅ। ତ ତାଙ୍କଠୁ ଏମିତି ଇଚ୍ଛା ହୁଏ ମୁଁ ବଡ ହେଲେ ସିଲେଇ କରିବି। ତ ଏମିତି ବି ତାପରେ
ତ ମ୍ୟାଡ଼ମ୍ ଏଇ ଜିଡ଼ିସ ଟା ଆପଣ ସତରେ ଆପଣ ମାନେ କିଛି ନା କିଛି କ କରନ୍ତୁ ଆଉ ଆପଣ ଟିକେ ଫ୍ୟାସନ ଫ୍ୟାସନ ର କୋର୍ସ ଗୁଡା ଟିକେ କରି ନିିଅନ୍ତୁ ଏପଟୁ ସେପଟୁ ଯେପଟୁ ବି କିନ୍ତୁ କରନ୍ତୁ କାହିଁକି ଏବେ ସେଇ ମାନେ ଚଳିଚି ଆପଣ ଯଦି ନିଜର ଗୋଟେ ଡିଜାଇନ୍ ଦେବେ ଏବେ ନାଇଁ ବର୍ଷେ ଖଣ୍ଡେ ଲାଗିବ ଦି ବର୍ଷ ବି ଲାଗିଯିବ କିନ୍ତୁ କରିବେ ନା ଆପଣ କାହିଁକି ମାନେ କିଛି ଜିନିଷ ଟା ମ୍ୟାମ୍ ଆମକୁ ମାନେ ଝଟପଟ ତ ମିଳିବନି କିନ୍ତୁ କଣ ଯେମିତି କହୁଚନ୍ତି ନା ମତେ ପୁରା ମୁଁ ପୁରା ମାନେ କନଫିଡେଣ୍ଟ ଅଛି କି ଆପଣଙ୍କର ହେବ। ହବ ହିଁ ହବ କାହିଁକି ଆପଣ କଣ୍ଢେଇ ଖେଳୁଥିଲେ ନାଇଁ ନାଇଁ କଣ୍ଢେଇ ଖେଳୁଥିଲେ ନିଜ ହାତରୁ କରୁଚନ୍ତି ସିଲେଇ ମାନେ ଆପଣଙ୍କର ଅ ଅଛି ଟ୍ୟାଲେଣ୍ଟେ ଅଛି ଏମିତି ନାଇଁ ମୁଁ ବି ଯେମିତି ମ୍ୟାଡ଼ାମ ମାନେ ମୋ ଦିଦିଙ୍କୁ ହି ଦେଖିକି ବଡ ନାନୀଙ୍କୁ ଦେଖିକି ମୁଁ ଇନ୍ସପାୟାର ହେଲି ସେମାନଙ୍କଠୁ କି ପଲେରିଙ୍ଗ ମାନେ କେମିତି ମାନେ ନିଜର ଗୋଟେ ଥାଏ ନା ମ୍ୟାଡାମ୍ କି ନିଜକୁ କେମିତି ଆମେ ଭଲ ଦେଖାଯାଉ ଟିକେ ଆମର ଝିଅ ଛୁଆ ମାନଙ୍କର ତ ସେଇଟା ଅଛି ନା ମ୍ୟାଡାମ୍। କି ଆମର ଚୁଟି ଭଲ ଥାଉ ଆମର ସ୍କିନ୍ ଟା ଭଲ ଥାଉ ଦେହ ଭଲ ଥାଉ। ମାନେ ମୁଁ ବି ତିନି ମାନେ ସେଇ ଜିନିଷ ଟା ମୁଁ ଦେଖିଲି ଯେମତି ଡ୍ୟାନ୍ସ ଫ୍ୟାନ୍ସ କରୁଥିଲେ ତ ମତେ ଅ ଅନ୍ୟ ଜଣେ କେହି କୋ କି ମାନେ ମେକଅପ୍ କରୁଛନ୍ତି ତ ସେଇଟା ମୋ ଭଉଣୀ କାହିଁକି କରିବନି ନା ଲେ ମୁଁ ନିଜର କାହିଁକି କରିବିନି ଗୋଟେ ଥାଏ ନା ମ୍ୟାଡ଼ାମ ତ ସେ ସେଥିପାଇଁ ମୁଁ ବି ହଁ ମୁଁ ବି କରିଲି ମାନେ ଅଁ ମୋ ଦିଦିଙ୍କଠୁ ହିଁ ମାନେ ଶିଖିଗଲି।
ମ୍ୟାଡାମ ଗୋଟେ କଥା କହିବି ବିଶ୍ଵାସ କରିବେନି ମାନେ ମୁଁ ନୁହଁ ମି ଛ କହୁନି ସତ କଥା କହୁଚି ମାନେ ମତେ ସବୁଥିରେ ହିଁ ଆଗ୍ରହ ଲାଗେ। ମାନେ ମୁଁ ପାର୍ଲର ରେ ଆଇବ୍ରୋ ସେପ୍ ଶିଖିନି କିନ୍ତୁ ନିଜକୁ ନିଜ ମାନେ ଯେ ସେତେବେଳେ ଅଁ ପ୍ଲସ୍ ଟୁ ଫାଷ୍ଟ ଇୟର ସେକେଣ୍ଡ ଇୟର ପଢିଲି ହଁ ନି ନିଜକୁ ନିଜ ମାନେ ମେହେନ୍ଦୀ କରିବା ତାପରେ ଆଇବ୍ରୋ ସେପ୍ କରିବା ଏଗୁଡା ମାନେ ମୁଁ ନିଜକୁ ନିଜେ ହିଁ ଷ୍ଟାର୍ଟ କଲି। ତ ମୁଁ ଆଇବ୍ରୋ ଏମିତି ଲଗେଇକି ଆଇବ୍ରୋ ସେପ୍ କରିବି କାଳେ ମୁଁ ତ ଜାଣିନଥିଲି ନା ଫାଷ୍ଟ ଫାଷ୍ଟ ସ କେ ତ ସାଇଜ ରେ ସେଇଟା ଆଇବ୍ରୋ ଟା ରହିବ ତ ଲଗେଇକି ତାପରେ ମୁଁ ପେନସିଲ ଟା ଲଗେଇକି ତାପରେ ମୁଁ ତାକୁ ସେଭ୍ କରେ ସେମିତି କରୁ କରୁ ନିଜେ ନିଜ ଆଇବ୍ରୋ ସେପ୍ କରୁଛି ନିଜେ ନିଜେ ମେହେନ୍ଦୀ ବି କରୁଛି ନିଜେ ନିଜେ ଯେ ତିକି ଯାହା ପାରୁଛି ଯେତିକି ଜାଣିଛି ସେତିକିରେ ବି ମେକଅପ୍ ତ ନିଜେ ବୁଝା ଆଛ ମାନେ ମତେ ସବୁଥିରେ ଟିକେ ଟିକେ ଆଜ୍ଞା ହୁଁ।
ଆ ନାଇଁ କରନ୍ତୁ, ଆପଣ କରନ୍ତୁ। ଦେଖନ୍ତୁ ଯଦି ଆପଣ ପାର୍ଲର ନ ବି ଖୋଲୁଛନ୍ତି ନା ତ କସ୍ମେଟିକ୍ ଜିନିଷ ଗୁଡା ବି ରଖନ୍ତୁ ଯେମିତି କି ଆପଣଙ୍କ ପାଖରେ ଯେମିତି ସିଲେଇ କରିବା ପାଇଁ କି ଡିଜାଇନ୍ ଦେବା ପାଇଁ ଆସିବେ ଯେମିତି ମାନେ ଚଳନ୍ତୁ ଲେହେଙ୍ଗା କେହି ବଡ ବଡ ଯେମିତି, ବାହାଘ ଇଭେଣ୍ଟ ହଉଛି ତ ଲେହେଙ୍ଗା ତ ବହୁତ୍ ମାନେ ଅ କଣ କହିବେ ଏତେ ଦାମ୍ କିିଆ ଲହେଙ୍ଗା ଗୁଡା ଥାଏ ତ ବହୁତ୍ ରିକ୍ସ ରେ ଦିଅନ୍ତି ନା କି ଆମର ବ୍ଲାଉଜ୍ ଟା ଖରାପ କରି ବେନୀ ବୋଲି ହଁ ତ ଆପଣ ସେଇଟା ରଖନ୍ତୁ ଆପଣଙ୍କ ମାନେ ଗୋଟେ ଦୋକାନ ର ଯେମିତି କରିକି ଆପଣ ସେଗୁଡା ରଖନ୍ତୁ କସ୍ମେଟିକ୍ ଜିନିଷ ରଖନ୍ତୁ। ମଝି ମଝିରେ ଯେମିତି କିି ଆପଣଙ୍କର ସେଗୁଡା ବି ସେଲିଙ୍ଗ୍ ହବ ମାନେ ଆପଣଙ୍କ ନା କଳାରେ ମାନେ ଦେଖୁଛି ମୁଁ ମାନେ ମତେ ମୋତେ ଲାଗୁଛି ଯେମିତି ଆପଣଙ୍କର ଯୋଉ ଆମ ସାଂସ୍କୃତିକ କଳା ଅଛି। ସେଇ ଜିଣିଶ ରେ ଆପଣଙ୍କର ବେଶ୍ ରୁଚି।
ନାଇଁ ମ୍ୟାଡାମ ଏତେ ଆପଣ ଯେତିକି ଟେକୁଛନ୍ତି ମତେ ତ ଲାଗୁଛି
ନାଇଁ ଦେଖନ୍ତୁ କେହି କହିଥିବେ ନ କହିଥିବେ। ଯେ ମ୍ୟାଡାମ ଆପଣଙ୍କୁ କିଏ କହିଛନ୍ତି ନ କହିଛନ୍ତି ମୁଁ ଜାଣିନି। କିନ୍ତୁ ଆରେ ଯାହା ବି ହବା ଯାହା ବି ହବା। ଆଉ ମୁଁ ସତ କହୁଛି ଆପଣଙ୍କୁ କିଏ କହିଛନ୍ତି ନ କହିଛନ୍ତି କିନ୍ତୁ ମୁଁ ମୋ ମନରୁ ହିଁ କହୁଛି। କି ଆପଣ ଥରେ ଚେଷ୍ଟା କରନ୍ତୁ ନିଜ ପାଇଁ କିଛି କରିବା ପାଇଁ। ଆଉ ଏଟା ଟ୍ରାଏ କରନ୍ତୁ ହଣ୍ଡରେଟ୍ ପର୍ ସେଣ୍ଟ ମୁଁ ଆପଣ କୁ କହୁଛି ମୁଁ ଗ୍ୟାରେଣ୍ଟି ଦଉଛି ଆପଣ ଏବେ ବର୍ଷେ ଦି ବର୍ଷେ ତିନି ବର୍ଷେ କିନ୍ତୁ ହେ ବେ ହେବେ।
ହଉ ଦେଖିବା ଏବେ ତ କରୁଛି ଏବେ କିଛି ଦିନ କରୁଛି। ତାପରେ ଦେଖିବା ଯଦି ନ କରିପାରିଲେ? ଡିଜାଇନ୍
ନାଇଁ ନାଇଁ କିଛି ରିଜେକ୍ଟ ହେବେନି। ସବୁ ବାହାରିଛି ସବୁ ବାହାରିଛି।
ନିଜେ ମୁଁ ନିଜେ ଭାବୁଥିଲି ଯେ ମୁଁ ଆଉ କୋଟେ ଏଠି ଆଡମିସନ କରିକି ତ ମାସ ଦି ମାସ ଆଡମିସନ କରିକି କିିବି ତାପରେ ନିଜକୁ ନିଜେ ଭାବିଲି ଆଗ ମୁଁ ନିଜେ ନିଜର କିଛିଟା ଟ୍ରାଏ କରେ ମାନେ ମନକୁ ମନ ଭାବିଲି ଦେଖିବା କାଟିବା ନିଜେ---ନିଜେହିଁ ନିଜେ ଟ୍ରାଏ କରିବା ଯଦି ନହେଲା ତାହେଲେ ମୁନ୍ୟ ଜାଗାକୁ ଯିବି ତ ମ୍ୟାଡାମ ଟ୍ରାଏ କରୁ କରୁ ମୋ ନିଜ ନିଜର ମାନେ ମିନିମମ ପାଞ୍ଚ ଛଅଟା ସାତଟା ଖଣ୍ଡେ କରିସାରିଛି। ଚି ସାତ ଆଠଟା ଖଣ୍ଡେ କରିସାରିଲେଣି। ନିଜ ଶାଢୀର ନିଜ ବ୍ଲାଉଜ ତାପରେ ଏମିତି ମ ମମି ସମସ୍ତତିଙ୍କର ଏମିତି ଯାହା ଯେମିତି କରୁଚି କରିଛି ତ ଟିକେ ଏପଟ ସେପଟେ ଫାଷ୍ଟ ଫାଷ୍ଟ ଟିକେ ଏପଟ ସେପଟ ହେଇଗଲା। ତ ତାପରେ ଠିକ ଠାକ ଅଛି ସବୁ ତ ହୋଉଚି। ଟିକେ ସିଲେଇ ଫିଲେଇ ଟିକେ ଯଦି ଏପଟ ସେପଟ ନହେଲେ ସବୁ ଠିକ ଠାକ ହୋଉଚି ଏତିକି ଟିକେେ ଡିଯାନ୍ ଗୁଡ଼ାକ ସବୁ ଡିଜାଇନ୍ ଗୁଡାକ କରିବାକୁ ଟିକେ କଷ୍ଟ ହେଇଯାଉଛି ଆଉ ସବୁ ୟୁଟ୍ୟୁବରେ ତ ଜାଣିହେବନି ନା ଅନ୍ୟ ଜଣେ କହିବି ମୋ ପାଇଁ ଏମିତି ଡିଜାଇନ କର ତ ମତେ ଯୋଉ ଡିଜାଇନ ଟା ନ ଆସିବ ୟୁଟ୍ୟୁବୁରୁ ମାଇଲା ବେଳକୁ ବି ଆସୁନ ଥିବ ତ ସେଇଟା ଟିକେ ପ୍ରୋବ୍ଲେମ ହେଇଯାଉଛି।
ନା କିଛି ହବନି ସବୁ ହେଇଯିଚି କହନ୍ତୁ। ସବୁ ହବ ଆପଣ ଥରେ ଚେଷ୍ଟା କରନ୍ତୁ ହବ ଥରେ ନହୋଉ ଦୁଇ ଥରେ ନହୋଉ ତିନି ଥର ତ ହବ ନା କିନ୍ତୁ ହବ।
ସେ ବା ମୁଁ ଏମିତି ବୋହୁତ ରାତି ରାତି ବସିକି ଟ୍ରାଏ କରିବି ଦେଖି ହେଇ ଜିବକି ମାନେ ବିସ୍ଵାଆସ କୋଉଚନ୍ତି ବାରଟା ଗୋଟେ ରାତି ପର୍ଯ୍ୟନ୍ତ ଏମିତି ବସିକି କାଟୁଥିବି କାଳେ କାଟିବା ଟା ଠିକ ହେଇଯିବ କି ତାପରେ ଏମିତି କାଟି କାଟି ମୁଁ ଚାଳିଶି ସାଇଜ ପର୍ଯ୍ୟନ୍ତ କାଟିଲି। ମାନେ ଅଠେଇଶି ସାଇଜ ରୁ ଚାଳିଶି ଆଜ୍ଞା ଅଠେଇଶି ରୁ ଏମତି ଧୀରେ ଧୀରେ ଧୀରେ ଧୀରେ କାଟି କାଟି ଚାଳିଶି ସାଇଜ ପର୍ଯ୍ୟନ୍ତ କାଟିଲି ତ ଆଗରୁ ଶିଖି ଥିଲି ଖାତା ଥିଲା ମୋ ପାଖରେ ସେ ଖାତାକୁ ମୁଁ ହଜେଇ ଦେଇଛି ତ କିଛି ବି ମାନେ ସାହାରା ନାହିଁ ଯେ କିଛି ଗୋଟେ ମାନେ କହୁଥିଲୁ ଗୋଟେ ଶିଖିବି ବୋଲି ତାପରେ ଏମିତି ଧୀରେ ଧୀରେ ଧୀରେ ଧୀରେ ପେପର କଟିଂ କଲି ତାପରେ ସବୁ କପ କା କାଟିକି ବି ସବୁ ସାଇଜ ବ୍ଉଜ କରିଛି ମାନେ ଅଠେଇଶଠୁ ଚାଳିଶି ପର୍ଯ୍ୟନ୍ତ ବ୍ଲାଉଜ କରିଛି। ସେମିତି ସବୁ କରିକି ଏମିତି ନିଜ ନିଜର କଲି। ତାପରେ ଏମିତି କରୁ କରୁ ଡ୍ରେସ୍ ଟାକ ମାନେ ଚୁଦାର ଗୁଡାକ ସେଗୁଡାକ ବି କାଟିଲି
ଆଜ୍ଞା।
କରୁ କରୁ ଏ ତ ମୋ ପାଇଁ ବି କରୁଛି ନା ତ ସେଥିପାଇଁ